ହ୍ୟାଲୋ।
ହଁ ଶୁଭ ସନ୍ଧ୍ୟା।
ଆଜ୍ଞା ଶୁଭ ସନ୍ଧ୍ୟା।
ଉଁ ହୁଁ।
କଣ ଚ ନ୍?
କଣ କରୁଥିଲେ କଣ ମୁଁ ବସିଥିଲି ଏ ଗୋଟେ ଏକାନ୍ତ ପଡିଆରେ ଅଛି ଗୋଟା ସେଠି ଆସି ବସିଥିଲି ଉଁ ହୁଁ।
ଆଜ୍ଞା ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଦି ଭଉଣୀ ବାପା ବୋଉ ଉଁ ହୁଁ। ଉଁ ହୁଁ ଦି‌ ଭ‌ଉଣୀ ଆଉ ବାପା ବୋଉ ଆଉ। ନା ମଝିଆ ମଝିଆ। ହୁଁ ଆପଣ କେମିତି କେତେ ଜଣ ଅଛନ୍ତି ଘରେ ‌‌‍‌?
ଆମର ଜଏଣ୍ଟ ଫ୍ୟାମିଲି ବାପା ମା ମ
ହୁଁ ମାନେ ଯୋ ଯୌଥ ପରିବାର ନାଇଁ?
ଆଜ୍ଞା ଯୌଥ ପରିବାର ଆଜ୍ଞା ଆ ଅଁ ତାପରେ ବଡା ବାପା ବଡ ବୋଉ ଜେଜେମା ବଡ ଭାଇ। ଆଉ ମୋ ପିଇସିଙ୍କର ଗୋଟେ ପୁଅ ରହିକି ସେ ପାଠ ପଢୁଛନ୍ତି। ଅଷ୍ଟମ କ୍ଲାସ୍
ହୁଁ ହୁଁ ହୁଁ ଅ ହ। ଆଉ ଯୌଥ ପରିବାର ବହୁତ୍ ମାନେ ଅ ଜିନିଷ ଚଳିବାକୁ ସବୁ ଇଏ କରି ସହଯୋଗ ଇଏ ହେରିକା ଦବାକୁ ପଡିବ ନହେଲେ ଅସୁବିଧା ହବ ନାଇଁ? ସମସ୍ତେଙ୍କ ସହଯୋଗ ଆବଶ୍ୟ
ଆଜ୍ଞା ସମସ୍ତଙ୍କ ସହଯୋଗ ଆବଶ୍ୟକ।
ହୁଁ ହୁଁ ଖାଦ୍ୟରେ ହଉ ମାନେ ଇଏ ହଉ ନହେଲେ ଜଣ ଉପରେ ବହୁତ ପ୍ରେ ମାନେ ଚାପ ପଡିଯିବ। ଯଉ ରୋଷେଇ ହେରିକା କରିଥିବ ନାଇଁ?
ତି କିଛି ନାହିଁ।
ହଁ ହଁ ମାନେ ସପ ସହଯୋଗ କରିଦେଲେ ତାଙ୍କୁ ସୁବିଧା ହେଇଯାଏ।
ଆଜ୍ଞା ଆଜ୍ଞା।
ହୁଁ ହୁଁ ହୁଁ କହୁନି ଯେ ହଉଥିବ ‌ହୁଁ ହୁଁ ଉଁ
ତିନି ଭଉଣୀ ତିନି ଭଉଣୀ ଦି ଭଉଣୀ ବାହା ହେଇଯାଇଛନ୍ତି। ଏଇ ମେ ମାସରେ ଜଣଙ୍କର ବାହାଘର ଥିଲା। ଆଉ ବଡ ବାପାଙ୍କ ଝିଅ ଦିଦିର ବାହାଘର ଥିଲା ଫେବୃଆରୀ ମାସରେ। ଏ ବର୍ଷ ଦି ଜଣଙ୍କର ବାହାଘର ହେଇଯାଇଛି ଆଉ ଜଣେ ଆର ବର୍ଷ ବାହା ହେଇଯାଇଛି। ଏ ସବୁ ବାହାଘର ସରିକି ଏବେ ଆମେ ସବୁ ପଢାପଢି କରୁୁ ଭାଇର ଏବେ ଜବ୍ ହେଇଯାଇଛି ଭାଇ ଜବ୍ କରୁଛି ମୁଁ ପଢାପଢି କରୁଛି ଆଉ।
ହଁ ତା ଭଲ ଭଲ ତାପରେ ଧ୍ୟାନ ଧ୍ୟାନ ଆପଣ ନିଜ ନିଜ ଭବିଷ୍ୟତ ପାଇଁ କାମ କରନ୍ତୁ ଯାହାଫଳରେ ଆପଣ ନିଜ ଗଟେ ନି କଣ?
ସ୍ୱାଧୀନତା ପାଇପାରିବେ ଆଁ ଆତ୍ମନିର୍ଭର ସ୍ୱାଧୀନତା ସେଇଟା ପାଇପାରିବେ ବୁଝିଲେ।
ଆଜ୍ଞା ଆଜ୍ଞା।
ଆତ୍ମବିଶ୍ୱାସ ବି ଆସିବ ସେଟା ନିଜେ କୌଣସି କାମ କଲେ ନିଜ ନିଷ୍ପତ୍ତି ନିଜେ ନେଇପାରିବ। ଏଇଟା ଝିଅ ପିଲାଙ୍କ ପାଇଁ ନିହାତି ଦରକାରେ କାଇଁ କହିଲ? ଯେ ଝିଅ ପିଲା ଯେପର୍ଯ୍ୟନ୍ତ ରୋଜଗାର ନ କରୁଛି ନିଜ ମାନେ ନିଷ୍ପତ୍ତି ଏତେ କାଇଁ ମା ମା ସମ୍ମାନ ଦିଆଯାଏ ନା ରୋଜଗାଲ କଲା ପରେ ସେଟା ସମ୍ମାନ ମିଳେ ବୁଝିପାରିଲ।
ହୁଁ ହୁଁ।
ସେଇଟା ଭଲ କଥା ହୁଁ ହୁଁ। ସମାଜ କଥା ଦେଖିବ ଯଦି ସମାଜକୁ ଦେଖିବ।
ଆପଣ ଯୋଉଟା କହିଲେ ଠିକ। ସମାଜ ଘରେ ସିନା ଆମେ ଆମ ନିଷ୍ପତି
ନା ଆପଣ ମାନେ ବହୁତ କମ କମ ବହୁତ କମ ପରିବାରେ ସେଇଟା ମିଳେ ବୁଝିପାରିଲେ। ହଁ ଆପଣ ଯୋଉ କଥା କହୁଚନ୍ତି ସେ ବହୁତ କମ ପରିବାରେ ମିଳେ ଯେହେତୁ ଆପଣ ସୌଭାଗ୍ୟ ଯା ହଉ କରିଚନ୍ତି ଆଉ ତା ସହ ଏତି ସମାଜକୁ ବହୁତ ପରିବର୍ତ୍ତନ ଆସିବାର ଅଛି ଝିଅ ମାନଙ୍କ ଉପରେ ନଜର ଦିଆ ଯଉଟା ଚେଞ୍ଜ ହେବାର ଅଛି। ପରିବର୍ତ୍ତନ ଯେଉଁଟା ହେବାର ଅଛି ଏମିତି ଆଉ।
ମଁ ଝିଅ ହଁ ମାନେ ଝିଅ ଉପରୁ ନଜରିଆ ଚେଞ୍ଜ୍ କରିବାକୁ ହେଲେ ଆଗେ ଗୋଟେ ଝିଅକୁ ହିଁ ପରିବର୍ତ୍ତନ ହବାକୁ ପଡିବ।
ହଁ ସେ ବହୁତ ଭଲ ପାଆନ୍ତି ହଁ ହଁ ହୁଁ।
କାରଣ ଯଦି ଗୋଟେ ମା ଟିଏ ମା ଯଦି ଜଣେ ଶି କ୍ଷିତ ଥିବ, ତାହେଲେ ତା ପ-ପୁରା ପରିବାର ଶି
ହୁଁ ଏଇଟା ବହୁତ ଠିକ କଥା କହିଚ। ଏଇଟା ବହୁତ ଭଲ ପଏଣ୍ଟ। ହୁଁ ହୁଁ।
ତା ମା ଯଦି ତା ପିଲା ମାନଙ୍କୁ ଭଲ ଶିକ୍ଷା ଦେଇପାରିବ ସମାଜ ବି ସେଇ ହିସାବରେ ସମାଜ ଟା ଆଉ କାହାକୁ ନେଇକି ଗଠିତ? ସେଇ ଆମ ଭଳିଆ ପିଲାଙ୍କୁ ନେଇକି ଗ ଠିତ। ଆମ ପିଲା ଯଦି ବଦମାସ ହେବେ ଅ ସବୁ ମାନେ ଅ-ଅସାମାଜିକ କାମରେ ଲିପ୍ତ ରହିବେ ତ ଏଇଟା କାହାକୁ ଦୋଷ ନିହାତି ବାପା ମାଙ୍କୁ ଦିଆଯିବ। କାରଣ ବାପା ମା ଯୋଉ ବୟସରେ ମନା କରିବେ ନା କି ଏଇଟା ଭୁଲ ଏଇଟା ଠିକ୍, ସେଟା ସେ କରିବେନି। ଯୋଉ ସମୟରେ ଛୁଆ ମାନେ ହାତରୁ ଖସିଯିବେ। ବାପା ମା ସେଇ ଟାଇମରେ କହିବେ ଆମେ କାହିଁକି ଆମ ଛୁଆ ଏମିତି କାହିଁକି ହେଲା ହେଇଗଲା ଦୋଷ କାହା ପାଇଁ ହେଲା?
ଏଇଆ ସବୁ କଥା ଆଉ। ଏ ସବୁ କ୍ୟାଣ୍ଟ୍ରୋବର୍ଷିଆଲି କଥା ଏବେ କହିହବନି ଏଗୁଡା। ଠିକ କହିଦେ ପୁରା ବୋବାଲ ହେଇ
ହଁ ହଁ ସେଇଟା ଆପଣ ଠିକ କଥା କହୁଚନ୍ତି ଭଲ ଭଲ ମୁଦାକୁ ମାନେ ଇ ଉ ଉଠଉଚନ୍ତି ଠିକ ଠାକ ହେଇକି ହୁଁ ହୁଁଁ।
ତ ଆପଣ ପିଜି ପରେ କଣ କରିବେ? ବି ଏଡ କରିବେ ନା ନେ
ନା ନେଟ ତ ଆମେ ଏଥରକ ଦେଇଥିଲୁ। ନା ନେଟ ତା ଆର ଥରକ ଦେଇଥିଲୁ। ବୁଝିଲେ?
ଆଜ୍ଞା। କଣ କେମିତି?
ହାସ୍ ନା ନ ପଢି ଦେଇଥିଲୁ ନା ତଥାପି ଚ ଚଳିଲା ବାଗିଆ ହେଇଥିଲା ବୁଝିହେଲା। କୋଡିଏ ତିରିଶ ମାର୍କ ରୁ କ ଆଁ ଆ ପି ଏଚ ଡି ଓନଲି ହେରିକା ହେଇଯାଇପାରେ। ଆଉ ମାନେ ପେପର ୱାନ ଟା ଆମେ ଟୋଟାଲ ପଢିନଥିଲୁ। ବୁଝିଲେ? ସେଥିପାଇଁ ଚିଅ ହେଇଯିବ ହଁ ଆର ଥରକ ଡିସେମ୍ବରକୁୁ ନେଟ୍ କି ଜେ ଆର୍ ଏଫ୍ ତମେ ହେଇଯିବ ବୋଲି ଆଶା ରଖୁଚୁ। ଏଇଟା କଁ ହଉଚି ସେଟା କହିହବା ସମୟ କହିବ, ବୁଝିଲେ? ହୁଁ ହୁଁ।
ନାଁ ହେଇଯିବ। ଆପଣ ଫାଷ୍ଟ ପ୍ରୟା ତରେ ଏତେ ରଖିଚନ୍ତି ମାନେ ଦ୍ଵିତୀୟଟା ବି ଭଲ ହବ।
ଦେଖିଆ ଆଉ ଆ ପଢ଼ାପଢ଼ି ପା ଉଁ
ଆପଣ ତ ପ୍ରକୃତି ଇ ଇକଣ ଆସେ ନେ
ସେବି
ମୁଁ କହିଲି ଆପଣଙ୍କର ନେଟ୍ ରେ ପ୍ରଶ୍ ନ ପତ୍ର କେମି କଣ ଆସେ? ମାନେ ଭଲ ଆସେ ନାଁ ମଧ୍ୟମ ଧରଣରେ ଆସେ ନାଁ କଷ୍ଟ ପୁରା?
ଏଥରକ ଏତେ ଏଥରକ ଆସିଥିଲା ମାନେ ଠିକ୍ ଠାକ୍ ଆସିଥିଲା। ପୂର୍ବ ଥରକ ବହୁତ ମାନେ ତ ଥା ତ ମକ ମାନେ ପକେଇଥିଲେ, ସେଟା ମାନେ ପୁରା ମାନେ ବେକାର ବୋର୍ ଏକ୍ଜାମ ପୁରା ବେ ତାର କହିଥିଲି ଥିଲା। ପୂର୍ବ ସାଇକେଲ୍ ଟା ବୁଝିଲେ? ଏଥରକ ମାନେ ସାଇ ହେଲେ ସେଇଟା ଟିକେ ମାନେ କନସେପ୍ଟ ପକେଇଥିଲା, ଯାହା ଫଳରେ କି ଆମେ ଭାବିକି ଆନସର୍ ଟା ଲେଖିବ, ଉତ୍ତରଟା ଲେ ଖିବ। ପୂର୍ବ ଥରକ ଯିଏ ଯେ ଘୋଷିକି ମନ ରଖିପାଇଲା ସିଏଲ୍ ପା ମାନେ ପାଇବ। ହଲେ ଏଥର ଇଏ, ଏଥରକ ଟିକେ ପରିବର୍ତ୍ତନ ତାର ଆସିଥେଲା।
ଆଚ୍ଛା ତାହେଲେ ଏଥରକ ଟିକେ ଭାବିବାକୁ ପଡ଼ୁଥୁଲା। ମାନେ ଟିଏ ମୁଣ୍ଡ ଖର୍ଚ୍ଚ କରି ପଡ଼ିଥିଲା।
ହଁ। ଆଉ ଯିଏ କ ଯିଏ କନସେପ୍ଟ ଜାଣିଥେଲା ସେ କରିପାରିବ ନହେଲେ ନାଁ କନସେପ୍ଟ ମାନେ ତା ରେସିଓ ଥିଲା ସିକ୍ସଟି ଫୋଟି କହିପାରିଅ ଆଉ କନସେପ୍ଟଟା, ବୁଝିଲେ? ହୁଁ ହୁଁ ଉଁ ଆପଣ ଇକୋନୋଇ ମାନେ କୌଣସି ଅର୍ଥନୀତି ହେରିକାର ମୋର ତ ଜାଣିବାରେ ଅଛି ଯେତେବେଳେ ଥିବ ଆ ପଣଙ୍କୁ ସଂଯୋଗ କରିବୁ ଆ ବୁଝିଲେ?
ଆଜ୍ଞା ଆଜ୍ଞା ନିହାତି ନିହା ନିହାତି କଲ୍ କରିପାରିବି।
ଆଁ ହାଲୋ ହଁ ହଁ। ଇଆଡ଼େ ମତେ ଅନ୍ୟ ଜଣେ କିଏ କହୁଥିଲେ ମୁଁ ତାଙ୍କୁ କଥାକୁ ତିଏ ଧ୍ୟାନ ଦେଇ ଦେଇଥିଲୁ ସେଥିପାଇଁ, ବୁଝିଲେ? ମୋର ଥରେ ମୋର ଥରେ ଅ ଅଢ଼େଇ ହଜାର ଟଙ୍କା କଟିଥିଲା ସେଥିପାଇଁ ମତେ ଜଣେ ଆଜି ଏବେ କମେଟ ମାରଦେଲେ ବୁଝି ପାଇଲ? ଏଁ ହ ହ ସେଟା ମୋର ମୂର୍ଖାତ୍ମକ ଥିଲା ସେଥିପାଇଁ ମୋର କଟିଥିଲା ମୋର କ ସେ ଆକାଉଣ୍ଟରେ ଏବେ କେତେ ପଇସା ଦଶ ହଜାର କେତେ ଅଛି ସେ ଆକାଉଣ୍ଟ ଏଇନା ମାନେ ଅଛି ବନ୍ଦ ହେଇକି। ପଡ଼ିଚି ବୁଝି ପାଇଲ ସେଇ ସ୍କ୍ୟାମ୍ ପାଇଁ ଉଁ ସେଥିପାଇଁ ଦୁଃଖିତ।
ନାଇଁ ସବୁବେଳେ ସବୁବେଳେ ଏମିତିଆ ସବୁ ଜିନିଷକୁ ଆପଣ ବିଶ୍ଵାସ କରିବେନି।
ହୁଁ ହୁଁ।
ଟିକେ ଭଲସେ ଭାବି ଚିନ୍ତି ଚାରିଆଡ଼ୁ ଟିକେ ଦେଖି ଚାହିଁ କାମ କରିବେ।
ମୁଁ ଅଟେ ବୋକା ତ ମତେ ଲାଗେ ସେଥିପାଇଁ ମୋର ହେଇଲା ତ କିଛି ଅଡ଼େଇ ହଜାର ଯାଇଛି ସେଇଟା କିଛି ଶିଖିବାକୁ ମିଳିଚି। ସଇଲା ଆଉ ଜୀବନ ସରା ଶିଖିଲୁ ଆଉ।
ଆଜ୍ଞା ସେଇଟା ତ ହଉଚି କଛ୍ କଥା କିଛି ନାଇଁ ଆ ଆପଣ ଭୁଲ୍ କଲେ ଶିଖିଲେ ଭୁଲ୍ ନା ଆପଣଙ୍କ ମାନେ ମାନେ ଅଚାନକ ଗୋଟେ ଭୁଲ ହେଇଗଲା। ଆପଣ ଜାଣିନଥିଲେ ଭୁଲ କରିଦେଲେ ତ ଶିଖିଲେ ସେଟା ବଡ କଥା। ଆଉ ଯଦି ଏଇଟା କୁ ଫୁଣି ଆପଣ ଆଉ ଥରେ ଦୋହରାଇବେ ତାହେଲେ ଏଇଟା କୁହାଯିବ ଆପଣଙ୍କର ମୂର୍ଖାମି।
ହ ଆପଣ କଥାବୃତା ଠିକ୍ ଠାକ୍ ଧରିଛନ୍ତି ମତେ ଲାଗୁଛି ବୁଝିଲେ।
ଆଜ୍ଞା
ହଁ ହଁଁ ଜେହେତୁ ଆପଣ ମୋ ଠୁ ବଡ ସେଟା ଏଇଟା ଧରିବା ସୋଭାବିକ୍ ବୁଝିଲେ। ହୁଁ ହୁଁ ହଦିନ
ଆଉ ଆପଣଙ୍କର ଆପଣ ରେଭନସାର ହଷ୍ଟେଲରେ ରୁହ
ହଁ ହଷ୍ଟେଲ ହଷ୍ଟେଲ ଆମଛା ଛାତ୍ର ବାସ ରହୁ ବୁଝିପାରିଲେ ଯଉଟା ଆପଣ ହଷ୍ଟେଲ କୁହନ୍ତି ଆମେ ତାକୁ ଛାତ୍ରବାସ ଓଡିଆରେ କହୁ।
ଆଜ୍ଞା ଆଜ୍ଞା ଛାତ୍ରାବାସ ଆମେ ବି କହୁ। ଟିକେ ଇଂରେଜ ମାନଙ୍କର ଛାପ ରହିଯାଇଛି ଆଉ।
ହଁ ହଁ ସେଥିପାଇଁ ଟିକେ ଅ
ଆପଣ ଟିକେ ଭଲ ଇଂରାଜୀ କହିବା କଥା ଯେହେତୁ ଆପଣ ରେଭେନ୍ସ
ହୁଁ ହଁ ମୂଖ ମୂର୍ଖ ଶ୍ରେଣୀଆ ଲୋକ ଆମେ କୋଉଠୁ କହିପାରିବୁ।
ଇଂରେଜ ମାନଙ୍କ ଅ କଲେଜରେ ପଢୁଛନ୍ତି। ତାଙ୍କରି ନାଁ ରେ କଲେଜ ଟା ହେଇଛି।
ହଁ ହଁ ଯେହେତୁ ମୋର କାରିଆ ଗପି ଗପି ମୋ ଜୀବନରେ ଯୋଉ ୱାର୍ଡ କହିନଥିଲି ଓଡିଆ ୱାର୍ଡ ମୁଁ ସେଠି ଏଠି କହିଛି ମୋ ଛାତ୍ରବାସ ମୁଁ କୋଉଠି କେବେ ୟୁଜ୍ କରୁନଥିଲି ଏଠି
ଆପଣ ଏଇ କପ ମାନେ ନାଁ ଗୁଡା ଧରନ୍ତୁନି ନାଁ ଏଇ ମାନେ ନାଁ ଧରନ୍ତୁନି ଆପ ର ନାଁ ଧରନ୍ତୁନି।
ହଁ ହଁ ଠିକ ଠିକ ଅଛି ହିଁ ହିଁ ହଁ ହଁ ହଁ ଠିକ ଅଛି ବୁଝିଲି ହଁ ସେଇଟା ମୁଁ ମାନେ ଏଇ ମାନେ ଜିନିଷ ମାନେ ଏଇ କିଛି ଦିନ କଥା ଦେଇ ମୁଁ ବହୁତ ଓଡ଼ିଆ ଭାଷା କହୁଛି ବୁଝିଲେ
ଆଜ୍ଞା। ଯା ହଉ ଭଲ ଆମ ଓଡିଆ ଅସ୍ମିତା ଆ ପୁଣି ଆଉଥରେ ଜାଗି ଉଠି
ନହେଲେ ଏତେ ଧୀର ସ୍ଥିର ଭାବରେ କଥା କୁହେନା ମୁଁ ଧରେ ମୁଁ କଥା ହୁଏ ଘଣ୍ଟାଏ ଦେଢ ଘଣ୍ଟା କଥା ହେଇଯାଏ ପିଲାଙ୍କ ସହ ମାନେ ମୁଁ ଏତେ ଧିର ସ୍ଥିର ମାନେ କେବେ ଭାବି ଚିନ୍ତି କଥା ହୁଏନି ବୁଝିଲେ
ମୁଁ ଏତେ କଥା ହୁଏନା ଏଇ ଗୋ ଗୋଟେ ଅ ଗୋଟେ ଲକ୍ଷ୍ୟ ଟା ରହିଯାଇଚି କେମିତି ହଁ କେମିତି କଣ ଟାର୍ଗେଟ ଫୁଲ ଫିଲ କରିବି ତ ଗପି ଦବା କଥା ଆଉ।
ହଁ ନିଶ୍ଚୟ ହା ହୁଁ ହୁଁ ହଁ ସେଇଟା ହ
ଖାଲି ବସିଲେ କିଛି ମିଳିବନି ଫୋନ ରେ ସେମିତିରେ ବି ବାଲାନ୍ସ ପଡିଛି ସେମିତିରେ ଅମ୍ବାନୀ ପଇସା ନେବେ ତ କୁଆଡେ ଗୋଟେ ଫାଇଦା ଉଠେଇଲେ ଗଲା।
ହଁ ଅଁ ଯାହା ହଉ ଆପଣଙ୍କ ସହ ସନ୍ଧ୍ୟାବେଳେ କଥା ହେଇି ଟିକେ ମନର ସ୍ଥିରତା ଆସିଲା ବୁଝିଲେ ମତେ ଟିକେ ଶୋଇ ଟିଏ ଉଦାସିଆ ଲାଗୁଥିଲା, ଆପଣଙ୍କ କାମ ରହିଛି ବୋଧେ! ସାରିବେ।
ଆଜ୍ଞା।
ଆପଣଙ୍କ କାମ କିଛି ଅଛି ବୋଧେ! ରହିବେ ଏଇନା!
ଆଜ୍ଞା, ଆଜ୍ଞା, ଆଜ୍ଞା।
ଆଉ ଦେଖା।
ଆଜ୍ଞା।